ହ୍ୟାଲୋ
ବନ୍ଧୁ ନମସ୍କାର
ନମସ୍କାର ବନ୍ଧୁ। କେମିତି ଅଛନ୍ତି।
ବନ୍ଧୁ ସେମିତି ଦୁଃଖ ସୁଖରେ ଚାଲି ରହିଛି ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଭଲ ଅଛି ଯେହେତୁ ସୁଖ ପରେ ଦୁଃଖ ଏବଂ ଦୁଃଖ ପରେ ଲାଗି ରହିଛି ଜୀବନର ନିୟମ ଯେହେ- ଯଟା ସେଥିପାଇଁ ମୁଁ ମଧ୍ୟ ଏବେ ସୁଖରେ ଅଛି ଆଉ- ଭଲ ପାଇଁ କିଛି ଦିନ ପରେ ଦୁଃଖରେ ମଧ୍ୟ ହେଇପାରେ। ସେହିପରି ସମୟ ଗୁଡ଼ିକ ଚାଲିଅଛି ଆଉ।
ବନ୍ଧୁ ମୁଁ ଆପଣଙ୍କୁ କଣ କହୁଥିଲି କହିଲେ ଆପଣଙ୍କୁ ପୂର୍ବ ଥର ଯୋଉ କଥା କଥା ହେଇଥିଲେ ଆପଣ ସହ ବୁଝିଲେ ଏ ବିଷୟରେ। କହିବାକୁ ଆପଣଙ୍କୁ ମନେ ନାହିଁ ବର୍ତ୍ତମାନ ମନେ ପଡିଲା ତ ଆପଣଙ୍କୁ ଜଣାଉ ଗୋଟେ କଥା ଶୁଣନ୍ତୁ ବନ୍ଧୁ କହୁଥିଲି କଣ କହିଲେ ବର୍ ବର୍ତ୍ତମାନ ଯୋଉ ବିଶେଷ କରି ଆମ ସମସ୍ତଙ୍କ ଗ୍ରାମରେ ମାନେ କିଛି ଦଶ ପନ୍ଦରଟି ଛୁଆ ଅଛନ୍ତି ବୁଝିଲେ ପ୍ରତ୍ୟେକ ଗ୍ରାମରେ। ଯିଏ କିି ଅନଲାଇନ୍ ଗେମ୍ ଖେଳି ବୁଝିଲେ?
ଆଜ୍ଞା।
ପଇସା ଜିତିବାକୁ ଚାହୁଁଛନ୍ତି ବୁଝିଲେ।
ଆଜ୍ଞା ଅ
ଯାହା ଫଳରେ ସେ ଜାଣି ପାରୁନାହାନ୍ତି ଯେ ବର୍ତ୍ତମାନ ଆମ ଭାରତରେ ଭାରତ ସରକାର ତାହା ବନ୍ଦ କରିଦିଆ ଯାଇଛି ବୁଝିଲେ ତାଙ୍କ ତରଫରୁ ଭାରତ ସରକାରଙ୍କ ତରଫରୁ ଯିଏ କି ସେ ସେ ଯୋଉ ଆପ ରେ ପଇସା ଲଗାଉଛନ୍ତି ବୁଝିଲେ? ତାହା ଏକ ବେଆଇନ ଆପ ବୁଝିଲେ ସେଥିପ୍ରତି ସେ ଜାଣି ନାହାନ୍ତି ଏବଂ ସେ ପଇସା ଆଣୁଛନ୍ତି ତାଙ୍କ ନିଜ ଆକାଉଣ୍ଟ ରେ ଯାହା ବଦଳରେ ତାଙ୍କ ଆକାଉଣ୍ଟ ଟି ବନ୍ଦ କରା ଦିଆଯାଉଛି ବୁଝିଲେ ଏବଂ ତାଙ୍କ ଆକାଉଣ୍ଟ ରେ ଥିବା ଟଙ୍କା ଏବଂ ସବୁ ପ୍ରକାର ମାନେ ଯାହା ପ୍ରକାର ଟଙ୍କା ରହୁଛି। ସବୁ ଆକାଉଣ୍ଟ ଟଙ୍କା କୁ ସରକାର ନେଇଯାଉଛି ବୁଝିଲେ? ଯାହାକି ପୂର୍ବେ କାଳେ କେବେ ମଧ୍ୟ ଖୋଲିବାର ଚାନ୍ସ ନାହିଁ।
ଆଜ୍ଞା।
ତ ବନ୍ଧୁ ଏଭଳି ଏକ ଘଟଣା ଆମ ଗ୍ରାମରେ ବର୍ତ୍ତମାନ ହୋଇଛି ବୁଝିଲେ? ଆମ ଗ୍ରାମରୁ ଦୁଇଟି ପିଲା ଘରୁ ପଇସା ଚୋରି କରି ବୁଝିଲେ?
ଆଜ୍ଞା ହ
ସେ ବର୍ତ୍ତମାନ ସେ ଗେମ ରେ ଖେଳିଲେ ବୁଝିଲେ ସେ ଖେଳରେ ଏତେ ପଇସା ଲଗାଇଲେ ଯେ ସେ ସବୁ ପଇସା ହାରିଗଲେ ଘରୁ ଚୋରି କରି ଥିବା ପନ୍ଦର ହଜାର ଟଙ୍କା ହାରିଗଲେ ବୁଝିଲେ ତ ବର୍ତ୍ତମାନ ସେ ତାଙ୍କ ଭିତରୁ ଗୋଟେ ପିଲା ଯିଏ କିି ଛାତ୍ର ଅଛି ଏବେ ବୁଝିଲେ?
ଆଜ୍ଞା।
ସିଏ ଦ୍ଵିତୀୟ ପିଲା କଥା ଶୁଣି ତା ସୁନା ହାରଟି ବନ୍ଧା ପକାଇ ବୁଝିଲେ। ପୁଣି ଏକ ପନ୍ଦର ହଜାର ଟଙ୍କା ତାଙ୍କ ଗ୍ରାମରୁ ଜଣଙ୍କଠାରୁ ଆଣି ପୁଣି ଗେମ୍ ଖେଳିଛନ୍ତି ବୁଝିଲେ? ଯାହା ଫଳରେ ଏଥର ସେ ଜିତିଛନ୍ତି ଏବଂ ପଚାଶ ହଜାର ଟଙ୍କା ତାଙ୍କ ଆ ବ୍ୟାଙ୍କ ଖାତାକୁ ପଠେଇଛନ୍ତି ବୁଝିଲେ? ଯାହା ଫଳରେ ବ୍ୟାଙ୍କ ତାଙ୍କ ଖାତାକୁ ବନ୍ଦ କରିଦେଇଛି ଏବଂ ତାଙ୍କ ନାମରେ ତାଙ୍କ ନାମରେ ଏବଂ ତାଙ୍କ ବାପା ମାଙ୍କ ନାମରେ ପୋଲିସ ଏକ ଏତଲାଜାରି ଜାରି କରିଛି ଯେ ଆପଣଙ୍କ ଉ ପୁଅ କିମ୍ବା ଆପଣଙ୍କ ଘରୁ କିଏ ଜଣେ ଯିଏ କିି ଅନଲାଇନ୍ ଗେମ୍ ଖେଳି ଏହିଭଳି ପଇସା ରୋଜଗାର କରୁଛି ଏବଂ ଆପଣଙ୍କୁ ସେଥିପାଇଁ ପୋଲିସ ଥାନା ଆସିବାକୁ ପଡିବ ବୁଝିଲେ? ଯାହା ଫଳରେ ତାଙ୍କ ଘର ଲୋକ ମାନେ ମାନେ ଶିକ୍ଷା ଗତ ହୋଇନଥିବାରୁ ସେ ମଧ୍ୟ ଏବଂ ମୋ ବଡ ବାପାଙ୍କୁ ଏବେ ନେଇକି ବର୍ତ୍ତମାନ ବର୍ଚଣା ଥାନାକୁ ଯାଇଥିଲେ ବୁଝିଲେ? ଯାହାକି ଥାନା କର୍ମଚାରୀ ତାଙ୍କୁ ବହୁତ ଗାଳି ଗରଜ କରିଥିଲେ ଏବଂ ବହୁତ ପାର୍ଟି ମଧ୍ୟ କରିଥିଲେ କାରଣ ସେ କହିବା କଥା ଯେ ଥାନା ବାଲାଙ୍କୁ କହିବା କଥା ଯେ ଏହିପରି ଆପ୍ ତ ଭାରତ ରେ ବନ୍ଦ ଆପଣ ଛୁଆଙ୍କୁ କଣ ପାଇଁ କହୁଛନ୍ତି ଖେଳିବାକୁ ତ ଆପଣ ତ ଜାଣିଛନ୍ତି କୌଣସି ପ୍ରକାର ବାପା ମା- କାହାକୁ କହିବେନି ଯେ ନିଜ ଛୁଆଙ୍କୁ ଜୁଆ ଖେଳ ବୋଲି ବୁଝିଲେ।
ଆଜ୍ଞା।
ବା ନିଜେ ତାଙ୍କ ବୁଦ୍ଧି ଶିଖି ଏ ସବୁ କରୁଛନ୍ତି ତ ବନ୍ଧୁ ବର୍ତ୍ତମାନ ତା ବାପା- ବାପା ମାା ଥାନାଙ୍କୁ ପାଞ୍ଚ ହଜାର ଟଙ୍କା ଜୋରିମାନା ଦେଲେ ବୁଝିଲୁ।
ଆଜ୍ଞା।
ଏବଂ ତାଙ୍କ ପୁଅ ଫୋନଟିକୁ ଅ- ଥାନା ବାଲା ନେଇ ଯାଇଥିଲେ ତାହା ତାହାକୁ ମଧ୍ୟ ମୁକୁଳେଇକି ଆଣିଲେ ଏବଂ ମୋର ବଡା ବାପା ମଧ୍ୟ - ଥାନା ବାଲାଙ୍କ ଆଗରେ ପ୍ରତିଶ୍ରୁତି ଦେଇକି ଆସିଛନ୍ତି ଯେ - ତାଙ୍କ ପୁଅ କେବେ ବିି ବର୍ତ୍ତମାନ ସେ ଜୁଆ ଗେମ୍ ଖେଳିବ ନାହିଁ ବୁଝିଲେ।
ଆଜ୍ଞା।
ତ ଆପଣଙ୍କୁ ଏଇ କଥାଟି କହିବାର ମୋର ଉଦ୍ଦେଶ୍ୟ ଯେ - ଆପଣଙ୍କ ଘର ପାଖରେ କିବା- ଆପଣଙ୍କ ଭାଇ ଭଉଣୀ କି କିଏ ଯଦି ଆପଣ କାହାକୁ ଜାଣିଛନ୍ତି ସାଙ୍ଗସାଥି ଭିତରେ- ଯଏ କି ଏପରି ଗେମ୍ ଖେଳୁଛି ତ ଆପଣ ତାଙ୍କୁ ସଚେତନ କରେଇ ଦିଅନ୍ତୁ। କାରଣ ନହେଲେ ଆସନ୍ତା ସମୟରେ ସିଏ ମଧ୍ୟ ଭଳି ପରିସ୍ଥିତିରେ ପଡି ପାରନ୍ତି ଯାହା ଫଳରେ ବର୍ତ୍ତମାନ ଥାନା ବାଲା କାହାରି କଥା ଶୁଣୁନାହାନ୍ତି କାହାରି ଗୁହାରହାରୀ ଶୁଣୁନାହାଁନ୍ତି ବର୍ତ୍ତମାନ ତାଙ୍କୁ ଜେଲ କରିଦିଆଯାଉଛି ବୁଝିଲେ।
ଆଜ୍ଞା।
ଯାହା ଫଳରେ ତାଙ୍କର ପରିବାର ଭିତରେ ନାମ ଖରାପ ହେଉଛି। ଗାଁ ରେ ନାମ ଖରାପ ହେଉଛି।
ଆଜ୍ଞା ମୁଁ କହିଲି ବନ୍ଧୁ ଇଏ ଭାରତ ସରକାର ଏଇ ବହୁତ ଭଲ ନିୟମ କଡା ନିୟମଟି କରିଛନ୍ତି କାରଣ ଆ ଯଦି ଏପରି ଖେଳର ଅ ଫୋନ ଖେଳୁଛନ୍ତି ଏବଂ ଆର୍ଥିକ କ୍ଷତି ମ ହେଲା ପରେ ତାଙ୍କ ମୁଣ୍ଡଟି ଏବଂ ତାଙ୍କ ମାନସିକ ସନ୍ତୁଳନ ବିଗୁଡିଛି ଏବଂ ସେ ପ୍ରୋସିଜି ଉ ବିଭାଗରୁ ଆଣି ଟଙ୍କାଟିକୁ ପୁଣି ଖେଳ ଖେଳ ଲଗାଉଛନ୍ତି ଏବଂ ଟଙ୍କାଟି ପୁଣି ହାରିଥାଉନ୍ତି ଏବଂ ତାଙ୍କ ମାନସିକ ସନ୍ତୁଳନ ବିଗଡୁଛି କିଛି ଲୋକ ଋଣ କରିଥିବାରୁ ଆତ୍ମହତ୍ୟା ମଧ୍ୟ କରୁଛନ୍ତି।
ଆଜ୍ଞା କିଛି ଲୋକ ତ ଜୀବନ ମଧ୍ୟ ହରାଉଛନ୍ତି। ଆଜ୍ଞା ଆଜ୍ଞା ବନ୍ଧୁ ବାପା ସେଇ କଥା ଆସି ଥାନ ରୁ କହୁଥିଲେ। ଶୁଣନ୍ତୁ ବନ୍ଧୁ ଥାନ ର ବାପ ପା ଆସି ସେଇ କଥା କହୁଥିଲେ ଯେ ପୋଲିସ ଅଧିକାରୀ ତାଙ୍କୁ କହିଥିଲେ ଗତ ଦୁଇରୁ ତିନି ଦିନ ତଳେ ଏମିତି ଏକ ମାନେ ଛୋଟ ପିଲାଟିଏ ବୁଝିଲେ। ଯାହାକି ସିଏ ସତର ବର୍ଷର ପିଲା ବୁଝିଲେ। ସିଏ ଘରୁ ଷାଠିଏ ହଜାର ଟଙ୍କା ତା ବାପା ଆକାଉଣ୍ଟୁ ହାରିଗଲା ପରେ ଫ୍ୟାନ ରେ ରସି ଦେଇ ତା ଜୀବନଟି ହରାଇ ଦେଇଥିଲା ବୋଲି ବୁଝିଲେ। ଯାହା ଫଳରେ ବାପା ମା ଆଜି ଯାକ ସେ ଶଗ୍ମାରୁରୁ ବାହାରି ପାରୁନାହାନ୍ତି। ଷାଠିଏ ହଜାର ଲାଗି ଜୀବନଟି ଗଲା ଏବଂ ଜୀବନ ତା ଆପଣ ଜାଣିଛନ୍ତି କେତେ ମୂଲ୍ୟବାନ ତ ସେଥିପାଇଁ ବନ୍ଧୁ ସମସ୍ତ। ତମ କୁ ଉପଦେଶ ଦିଆଯାଉଛି ଯେ ଏଭଳି କାମ ମଧ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣ ତ ଆପଣ ତ ମରିଯିବେ କିନ୍ତୁ ଆପଣଙ୍କ ପରିବାର। ଆପଣଙ୍କ ବାପା ମା ଆସେ କିଭଳି ରହିବେ ତା ଆପଣ ବର୍ଣ୍ଣନା ମଧ୍ୟ କରିପାରୁନାହାନ୍ତି ବୁଝିଲେ ବନ୍ଧୁ? ତ ଆପଣ ମଧ୍ୟ ଆଜ୍ଞା ଆପଣ ମଧ୍ୟ ଦ ବନ୍ଧୁ ସମସ୍ତଙ୍କୁ ଜଣାଇବେ ଯେ ଏଭଳି କାମ ନ କରିବା ପାଇଁ। ମୁଁ ଆପଣଙ୍କ ଠାରୁ ଆଶା ରଖିଛି ଯେ ଆପଣ ମଧ୍ୟ ଆପଣଙ୍କ ବାର୍ତ୍ତା ଦେଇ ବହୁତ ଗୁଡି ପିଲାଙ୍କୁ ସଠିକ ରାସ୍ତାକୁ ଆଣିବେ।
ଆଜ୍ଞା ଆଜ୍ଞା ବନ୍ଧୁ ଆପଣ ଯା କହିଲେ ସେପରି ମୁଁ ମଧ୍ୟ ଆପଣଙ୍କ ମୋ ନିକଟସ୍ଥ ଯେପରି ଅଛନ୍ତି ବ୍ୟକ୍ତି ମାନ ଆ ସମସ୍ତଙ୍କୁ ମନା କରି କି ଅ ଫୋନରେ ଖେଳ ଯାଉଥିବା ଖେଳ ଗୁଡିକ ଯୋଉଛି ଯୋଉଥିରେ ଆର୍ଥିକ ଅ ଅ କ୍ଷତିର ସମ୍ଭାବନା ଅଛି ସେ ଖେଳ ଗୁଡିକୁ ନ ଖେଳିବା ପାଇଁ ଏବଂ ଉ ଯଦି କୌଣସି ବ୍ୟକ୍ତି ମଧ୍ୟ ଖେଳୁଛନ୍ତି। ସେଥିରୁ ଅ ଏବେ ଭାରତ ସରକାର କରିଦେଇଛନ୍ତି ନିୟମ। କି ଯଦି କୌଣସି ବ୍ୟକ୍ତିଙ୍କର ଖେଳୁଛନ୍ତି ଠିକ ଅଛି ଯଦି କୌଣସି ବ୍ୟକ୍ତିଙ୍କର ଅ ଏକାଉଣ୍ଟ ରୁ ଖାତ ରୁ ପଇସାଟି ଯାଉଛି କିମ୍ବା ଆସୁଅଛି। ଏବେ ସେଇ ଏକାଉଣ୍ଟ୍ ଟିକୁ ବନ୍ଦ କରାଯାଉଛି। ଏବଂ ଅ ତାଙ୍କ ନାଁରେ କୌଣସି ଏକ ସାଇବର କେସ୍ ପକାଇ ହଉଛି ସେଥିପାଇଁ ମୁଁ ମଧ୍ୟ ଅନେକ ନିକଟସ୍ଥ ପିଲାମାନେ। ଅନେକ ଟଙ୍କା ର କ୍ଷତି ସଛନ୍ତି ମୁଁ ମଧ୍ୟ ଦେଖିଛି ଏବଂ ଜାଣିଛି ଆଉ ସେଥିପାଇଁ ମୁଁ ମଧ୍ୟ ଖେଳୁରେ ଏବଂ ଆମ। ପରିବାର ଯୋଉ କୌଣସି ସଦସ୍ୟ ଖେଳିବାକୁ। କହୁଛନ୍ତି ମୁଁ ମଧ୍ୟ ତାଙ୍କୁ ମନା କରୁଛି କି ସେପଟରି ଖେଳ ଖେଳନ୍ତୁ ନାହିଁ ଯଦି କୌଣସି ଅନ୍ୟ ବହୁତ ଅନଲାଇନରେ ବହୁତ ଅ ତାଖର ଗୁଡିକ ଅଛି ଯୋଉଥିରେ ଆପଣ ଅ ଅର୍ଥ ଅ କମାଇ ପାରିବେ କୌଣସି ନିଜର କଳା ଦେଖେଇ ଏବଂ ବିଭିନ୍ନ ପ୍ରକାରର ଅ କାମ କରି କିନ୍ତୁ ଆପଣ କୌଣସି ଅର୍ଥ ଲଗାନ୍ତୁ ନାହିଁ କାରଣ ଆପଣ ଯଦ ଅର୍ଥ ଲଗେଇବେ ଆପଣଙ୍କର ଆର୍ଥିକ କ୍ଷତି ହେଲା ପରେ ଆପଣଙ୍କ ମାନସିକ ସନ୍ତୁଳନ ବିଗଡିବ ଏବଂ ଆପଣ ଖୁସି ନ କରି ଆପଣ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ଏବଂ ଅନ୍ୟ କୌଣସି ପଦକ୍ଷେପ ନେବାକୁ ମଧ୍ୟ ବାଧ୍ୟ ହେବେ କିଛି ଦିନ ତଳେ ମୁଁ ଦେଖୁଥିଲି ବନ୍ଧୁ ଆ ଆନ୍ୟୁଜ ରେ କି ଜଣେ ଆର୍ଥିକ କ୍ଷତି ହେଲା ପରେ ତାଙ୍କ ବାପା ବାପା କିଛି ତାଙ୍କୁ କହିବା ଦ୍ଵାରା ତାଙ୍କ ବାପାଙ୍କୁ ମଧ୍ୟ ମାରିବାକୁ ପଛେଇ ନଥିଲେ ଏବଂ ତାଙ୍କୁ ଅ ମାରି ଦେଇଥିଲେ ସେଥିପାଇଁ ଏଥିରେ ମାନସିକ ସନ୍ତୁଳନ ମଧ୍ୟ ବ ସେଥିପାଇଁ ମୁଁ କହିବାକୁ ଚାହୁଁଛି ଆପଣ ମଧ୍ୟ ମୁଁ ମଧ୍ୟ ସୁରକ୍ଷିତ ଶଖକୁନ୍ତି ଆମ ପରିବେଶର ସମସ୍ତେ ଯେତିକି ଅଛନ୍ତି ସେ ଆପଣ ମଧ୍ୟ ଏ ପ୍ରତି ଧ୍ୟାନ ଦିଅନ୍ତୁ
ଆଉ ଗୋଟେ କଥା କୁହନ୍ତୁ ଶୁଣନ୍ତୁ ବର୍ତ୍ତମାନ ଯେମିତି ଆପଣଙ୍କୁ କହିଲି ବର୍ତ୍ତମାନ ଯୋଉ ବୟସର ପିଲା ଅଛନ୍ତି ବୁଝିଲେ ଉଣେଇଶ ରୁ ଚବିଶ ରୁ ପଚିଶ ବର୍ଷ ପିଲା ପର୍ଯ୍ୟନ୍ତ ବୁଝିଲେ ଯୋଉ ପିଲା ମଧ୍ୟ ଯୁଆ ଖେଳିକି ସାଙ୍ଗେ ସାଙ୍ଗେ ବଡ ଲୋକିଆ ଏବଂ ବହୁତ ପଇସା ରୋଜଗାର କରିବାକୁ ଚାହୁଁଛନ୍ତି ବୁଝିଲେ ସେଇଭଳି ଆଉ ଏକ ଉଣେଇଶ ରୁ ଚବିଶ ବର୍ଷ ପିଲାଙ୍କ ମଧ୍ୟରେ ଚାଲିଛି ଯେ କିଏ କେତେ ନିଶା ଖାଇପାରିବ ବୁଝିେଖନ୍ତୁ ତାହା ମଧ୍ୟ ଏକ ବିଶେଷ ଗୁରୁତଵପୂର୍ଣ୍ଣ କଥା ବର୍ତ୍ତମାନ ସବୁ ଗ୍ରାମରେ ଆପଣ ତ ଜାଣିଥିବେ ଏଇଭଳି ପିଲା ନିଶା ଖାଇ ନିଜ ଜୀବନ ଟିକୁ ନଷ୍ଟ କରୁଛନ୍ତି ବୁଝିଲେ ସେ ଜାଣି ପାରୁନାହାନ୍ତି ଯେ ନିଶା ଖାଇବା ଦ୍ଵାରା ତାଙ୍କର ଏକ ପଇସ ର ମଧ୍ୟ ଲାଭ ହେଉନାହିଁ ବରଂ ତାଙ୍କ ହାତରୁ ପଇସା ଯାଉଛି ଏବଂ ତାଙ୍କ ଶାଶ ମଧ୍ୟ ଖରାପ ହେଉଛି ଆପଣ ତ ଭଲ ଭାବରେ ଜାଣିଥିବେ ନିଶା ଖାଇଲେ କୌଣସି ପ୍ରକାର ଲାଭ ହୁଏ ନାହିଁ ତ ସେଥିପାଇଁ ବନ୍ଧୁ ତାହା ପାଇଁ ମଧ୍ୟ ଆମ ଗ୍ରାମରେ ବହୁତ ଚିନ୍ତିତ ଅଛନ୍ତି କାରଣ ଆମ ଗ୍ରାମରୁ ପଇଁତିରିଶ ଟି ପିଲା ଏଭଳି ବାହାରି ସାରିଲଣି ଯାହାକୁ ମଧ୍ୟ ତା ଭିତରୁ ଦଶ ଜଣ ପିଲାଙ୍କୁ ନିଶା ନିବାରଣ କେନ୍ଦ୍ର ମଧ୍ୟ ପଠାଇ ଦିଆଯାଇଛି ବନ୍ଧୁ ତାପରେ ମଧ୍ୟ ଆମ ଗାଁ ଗ୍ରାମ ରୁ ପିଲା ଏ ଏଥିପତି ସାବଧାନ ହେଉନାହାନ୍ତି ବନ୍ଧୁ ଆପଣଙ୍କ ଗ୍ରାମରେ ଏପରି କିଛି ନିଶା ଖାଉଥିବା ବ୍ୟକ୍ତି ଅଛନ୍ତି
ଆଜ୍ଞା ଅନେକ ଅଛନ୍ତି ଯେହେତୁ ନିଶା ଦ୍ରବ୍ୟଟି ଭାରତ ସରକାର ଅ ଖୋଲା ଖୋଲି ଆ ପ୍ରଣୟନ କରୁଛନ୍ତି କି ଖୋଲା ଭାବରେ ବିକ୍ରି ହଉ ବିକ୍ରୟ ହଉଛି ଆଉ ସମସ୍ତେ ସେ ଏହାକୁ ବ୍ୟବହାର କରୁଛନ୍ତି ଏବଂ ନିଶାସକ୍ତ ଚଳେଇ ମଧ୍ୟ କୌଣସି ଦୁର୍ଘଟଣା ଘଟଉଛନ୍ତି ଏବଂ ବିଭିନ୍ନ ପ୍ରକାରର ନା ଦୁର୍ଘଟଣା ଘଟୁଛନ୍ତି ଆପଣ ଯୋଉ ବନ୍ଧୁ କହିଲେନି କି ଆ ଯୋଉ ଆର୍ଥିକ କ୍ଷତି ହଉଛି ଖେଳ ଖେଳିକି ସେଥିରେ ମୁଁ ମଧ୍ୟ କିଛି ବର୍ଷ ତଳେ ସେଥିରେ ଆ ଲଗାଉଥିଲି ଏବଂ ଲଗାଇକି କିଛି ଆର୍ଥିକ କ୍ଷତି ସହିଥିଲି ଏବଂ ତାପରେ ମୋ ମୁଁ ମୋ ଆ ମନକୁ ସନ୍ତୁଳିତ ଅବସ୍ଥାକୁ ନେଇଆସିଲି ଏବଂ ଚିନ୍ତା କଲି କି ଯଦି ଏଥିରେ ଖେଳୁଛି ମୋର ଅ ଅର୍ଥ ତ ହାନି ହେଉଛି ହଉଛି ଏବଂ ଆ ମୋର ମନ ଚାହୁଁଛି କି ଆଉ ଟିକେ ଅର୍ଥ ଲଗେଇବା ପାଇଁ ଆଉ ଏବଂ ମୁଁ ମଧ୍ୟ ଅନେକ କ୍ଷତିର ସମ୍ଭା କଉଥିଲି ସେତେବେଳେ ସେଥିପାଇଁ ମୁଁ ସେ ଖେଳ ଗୁଡିକୁ ଛାଡିଦେଲି ଏବଂ ହଁ
ନାଇଁ ବନ୍ଧୁ ଆପଣ ଏକ ଭଲ କାମ କରିଛନ୍ତି ବୁଝିଲେ ଏଇଭଳି ଏକ ନିର୍ଦ୍ଦେଶ ନେଇଛନ୍ତି ଆପଣ ନିଜ ଜୀବନକୁ ଆପଣ ବଞ୍ଚାଇ ଦେଇଛନ୍ତି ବୁଝିଲେ ବନ୍ଧୁ ଶୁଣନ୍ତୁ ଘରେ ଟିକି ଡାକିଲେଣି ଖାଇବା ପାଇଁ ବୁଝିଲେ ଆପଣ ବର୍ତ୍ତମାନ ତମ ରଖନ୍ତୁ ଆମେ କଥା ହବା ବନ୍ଧୁ ପରବର୍ତ୍ତୀ ସମୟରେ।
ଆଜ୍ଞା ବନ୍ଧୁ ଠିକ୍ ଅଛି। ହାଲୋ ବନ୍ଧୁ ଆପଣ କଲଟିକୁ ରଖନ୍ତୁ କାରଣ ମୁଁ ଟିକେ ଦୁର୍ବିଧା ହଉଛି କିନ୍ତୁ କଲଟିକୁ ରଖିପାରୁନି
ଆଜ୍ଞା ଠିକ୍ ଅଛି।
ଆଜ୍ଞା।